ହାଲୋ।
ହାଲୋ।
ହଁ ଜୟ ଜଗନ୍ନାଥ ହଁ ଜୟ ଜଗନ୍ନାଥ।
କଣ କରୁଚ?
ଏଇ ରୋଷେଇ ଚାଲଚି ଆଉ।
ହଁ ହଁ ମୁଁ ତ ରୋଷେଇ କରିକି ଭାତ କରି, ଏ ଡାଲମା କରି, ଭଜା କରି
ଆଉ ଏତେ ଆଇଟମ କଲଣି ଆଉ।
ନା ଯୋଡେ ଯେ ଏ ଚୁଲିରେ, ଗ୍ୟାସରେ ଦିଇ ଆଡୁ କରୁଚି।
ଓହୋ।
ଆଉ ଟମାଟର, ବାଇଗଣ ତାକୁ ଟିକେ ଆଳୁ ଚୋଖା କରିଦେମି ଆଉ।
ଓହୋ ଆଜି ରାତିରେ ଭାତ ଖାଇବ?
ନା ମୁଁ ରୁଟି ଆଜିପା ବାର ଅଛି ହୁଁ।
ଆଉ ମୁଁ ତ ଏଇ ରୁଟି କି ଆଉ ସୋୟାବିିନ ତରକାରୀ, ଆଳୁ ପୋଟଳ ଭଜା କର ଚି ଆଉ।
ହଁ ହଁ।
ଉଁ।
ଏ ଲାଇନ୍ ପ୍ରୋବ୍ଲେମେ ତ ବେଶୀ ହୋଉଚି କଣ କରିବା।
ହଁ ଲାଇନି ତ ଏମତି କଟୁଚି ଆଉ। ଆଉ ହଁ ସେଇଆ ତ ଆଉ ସମସ୍ତଙ୍କ ଅବସ୍ତା ଆଉ।
ହୁଁଉଁ।
ଆଉ ତମ ଆଡେ ବର୍ଷା ହୋଉଚି ନା ନାଇଁ?
ବର୍ଷା ବର୍ଷା ଆ ଦିନ କ ଦିନ ମାନେ ଖରା ଏ ଗରମ ନାଗୁଚି ଏଇ ଟିକେ ପକେଇ ଦୋଉଚି ଫୁଣି ଟିକିଏ ଖରା ଦେଖିକି ବର୍ଷା ଆଉଚି ଫୁଣି ଯାଇଥିଲା ଯେ ଫୁଣି ଏଇନା ଲାଇନ୍ କଟୁଚି ଏନ୍ତି ହୋଉଚି ଆଉ ବର୍ଷା ପାଗ କଥା ହବ ଏମି ଯାଉଚି ଆଉଚି ଆଉ।
ହଁ ହଁ ବର୍ଷା ଦିନଟା ଆଉ।
ହଁ ହବ ଏମତି ନାଗିବ ଆଉ କଣ କରିବା।
ହଁ ଲାଇନରହିଲେ କି? କିଛି ଲାଗନ୍ତା ନାଇଁ।
ନା ସିଜିନ ଟା ତ ସେଇଆ ଆଉ କଣ କରାଯିବ।
ହୁଁ ଆଉ ତମ ଘରେ କିଏ ସବୁ ଅଛନ୍ତି?
ଅଛନ୍ତି ବାପା ପୁଅ ମୁଁ ତିନି ଜଣ ଆମେ।
ଓହୋ। ଆଉ ତମର ଭଲ ଆଉ।
ହଁ।
ଆଉ ଝିଅ?
ଝିଅ ଶାଶୁଘରକୁ ଦେଇ ଦେଇଛି, ନା ଆଉ ସେ ଶାଶୁଘର ବୋଉ ହେଇଗଲାଣି ହଁ।
ଆଉ ଝିଅର ସବୁ ଭଲ?
ହଁ ଝିଅର ସବୁ ଭଲ।
ଓ ହୋ।
ତାଙ୍କ ଫ୍ୟାମିଲି ଭଲ।
ହଁ ଆଉ କୁଆଡେ ବୁଲି ଯାଇଛ?
ବୁଲି ଯାଇନୁ ଏବେ ପ୍ରୋଗ୍ରାମ ଚାଲିଛି ଦେଖିବା ସମୁଦୁଣୀର ମୋର ପ୍ରୋଗ୍ରାମ କରିଛୁ ଗୋଟେ ଜାଗାକୁ ଯିବା ପାଇଁ।
ହଁ ଆମକୁ କହୁନ।
ସାଙ୍ଗ ହେଇ ଯିବା ଆଉ।
ଅ ହଉ ଡାକିବ ଗଲାବେେଳେ।
ହଁ ହଁ।
ହଁ ହଉ ଆଉ କେତେବେଳେ ଖାଇବ?
ସାଙ୍ଗ ହେଇକି ସମସ୍ତେ ଗଲେ ଭଲ ଲାଗିବ ନା ଆଉ।
ହଁ ଆଉ ଡାକିଲେ ହେଲେ ଅସଲ।
ହୁଁ।
ଖାଇବାକୁ ଦବ ତ?
ହଁ।
ଏରା ପୁଅ ଆଣିଥିଲା ଗଛ ଗୁରେ ଗଛ ଆଣିଥିଲା ନର୍ସରୀରୁୁ ଗଛ ଗୁରା ଆଣିଥିଲା ସେରା ସବୁ ଲଗ ଲଗା ଲୁଗି ସରିଗଲା? ଏ ଗାଈ ଧନ୍ଦା। ଆଉ ହଉଛି ତାଙ୍କ ଖାଇବା ଗାଈ ଗୋରୁକୁ ତାଙ୍କୁ କୁର୍ଚୀ ରାନ୍ଧିକି ଦିଅ ଗାଈ ଖାଇବେ, ଗଛ ଫୂଜରେ ଲଗା ହେଇଥିଲା ସେରା ପୁଣି କୋଉଠି ଦେଖ କଉଠି ଇଏ ଗଲା ତାକୁ ପୁଣି ଜନ୍ତୁର ପୂଜା ହେଇକି ସେ ଗଛ ସବୁ ଦେଖାହଉଛି। ଇଏ ହଉଛି ଆଉ କଣ କରିବା କୁଆଡେ ଏ ଧନ୍ଦା। ଚାଲିଛି ଆଉ ଗୋଟିଆ ମଣିଷକୁ ସବୁଆଡେ ସବୁଆଡୁ ଆଉ। ଆମର ସବୁ ଲଗା ହେଇଛି ଲୁଚୁ। ଲିଚୁ ଗଛ ଲଗା ହେଇଛି କରମଙ୍ଗା ଗଛ ଲଗା ହେଇଛି କଣ୍ଟେଇ କୋଳି। ଆମ୍ବର ପୋଲେଇ ଆମ୍ବ ବାଇଗଣ ପଲେଇ ଗଛ ଆମ୍ବ।
ହୁଁ।
ଆଉ ହଉଛି ଜାମୁ କୋଳି ଏବେ ଅଣା ହେଇଛି। ଏଇସବୁ ଭେରାଇଟିର ଆଉ। ହଁ ଆଉ ଗୋଟେ ଆଜି ପାସ୍ତା ଆଉ ଗୋଟେ କଦମ୍ୱ ଗଛ।
ଏ ଏତେ ଗଛ ଲଗେଇଛ ଆଉ।
ଦଶ ପ୍ରକାର ଗଛ ସବୁ ଅଣା ହେଇ ସବୁ ଏବେ ଲଗା ହେଇଛି।
ଓହୋ ତମର ବୋଧେ ବଡ ବାରି ଆଉ।
ହଁ ଆମର ଜାଗା ଟା ମାଣେ ପରେ ହବ।
ଓହୋ। ଆଉ ହଉ।
ଏ ଚତୁର୍ମାସିଆ ସିଜିନ ଆ ବର୍ଷା ସିଜିନ ନା ଏଇନା ଟିକେ ଲଗେଇନେ ଗଛ ମୁଛରା ବଞ୍ଚିଯିବ।
ହଁ ହଁ ଏଇ ବର୍ଷା ସିଜିନ ରେ ଗଛ ସବୁ ଭଲ ହବ। ଆଉ ଆଉ କଦଳୀ ଗଛ ଲଗେଇଛ ନା ନାଇଁ?
କଦଳୀ ଗଛ ଲଗା ହେଇଥିଲା ଯେ ଏବେ ସବୁ ଏରା ସବୁ ଛୋଟ ଛୋଟ ହେଇଛିଏରା କଟା ହେଇଛି ଗୁରେ। ଆଉ ଗୋଟେ ଛୋଟ ଗଛ ଅଛି।
ହୁଁ ହୁଁ
ହୁଁ
ଆଉ ଆଉ କୁଆଡେ ଯାଇଛ ନା ନାହିଁ ଜଗନ୍ନାଥ ମନ୍ଦିର।
ଜଗନ୍ନାଥ ମନ୍ଦିର ତ ଗଲା ବର୍ଷ ଯାଇଥିନି। ପ୍ରଭୁଙ୍କ ଡୋରି ଯେବେ ନାଗିବ ସେବେ ତ ମଣିଷ ଯିବ ନିଜ ଇଚ୍ଛାରେ ତ ହୁଏନି। ପ୍ରଭୁଙ୍କ ଡୋରି ନାଗିଥିଲା ଗଲା ବର୍ଷ ଯାଇଥିଲୁ ଦି ଜଣ ଆଙ୍କେ।
ଆଁ
ଆଉ ଫୁଣି ଯିବାର ପ୍ରୋଗ୍ରାମ୍ ଅଛି ଦେଖିଆ। କାଳିଆର ଡୋରି କେବେ ନାଗୁଛି।
ଓହୋ ଆଉ ଜଗନ୍ନାଥଙ୍କ ଖଜା ଖାଇଛ ନା ନାଇଁ?
ସେଇଟା ମସ୍ତ।
ହଁ
ହୁଁ ଯିଏ ଖାଇଛି ସେ ଭୁଲି ସିଏ ଭୁଲିବନି।
ଓହୋ ଆଉ କଣ ଭଲ ଲାଗେ ପୁରୀର?
ପୁରୀର ତ ଅଭଢା ମତେ ଭଲ ଲାଗେ ଟଙ୍କ ତୋରାଣି ଅଭଢା ସବୁ ଭଲ ପୁରୀର ଯେକୌଣସିଉଁ ସବୁ ଭଲ।
ହୁଁ। ଓହୋ ଆଉ କୁଆଡେ ଯାଇଛ?
ଆଉ ତମ ଫ୍ୟାମିଲିରେ ଆଉ କିଏ କିଏ ଅଛନ୍ତି କୁହ?
ଆମର ଅଛନ୍ତି ଆମର ଦିଅର ଯା ତାଙ୍କ ପୁଅ ଝିଅ ଦି ଜଣ ଶଶୁର ଆମର ବାବୁ ଆଉ ଆମ ପୁଅ ଦି ଜଣ।
ହୁଁ ପୁଅ ମାନେ ଜବ କଲେଣି ନା କରିନାହାନ୍ତି?
ନାଇଁ ପାଠ ପଢୁଛନ୍ତି।
ହଁ ହଁ
ପଢାପଢି
ସବୁ ଏକାଠି ରହିଛ ନା ସବୁ ଏକାଠି ଫାମିଲି ସବୁ ତମେ ଜଏଣ୍ଟ ଫ୍ୟାମିଲି?
ହଁ ସମସ୍ତେ ଏକାଠି ଆମେ ଅଛୁ।
ହୁଁ ହୁଁ।
ଆଉ ତମର ଗାଈ ଅଛନ୍ତି କେତେଟା?
ଗାଈ ଅଛନ୍ତି ଦଶଟା ଦଶଟା ଭିତରେ ହେବେ। ନଅଟା ଦଶଟା ଭିତରେ ଅଛନ୍ତି ଆଉ ହୁଁ। ଏଇନା ଦୁଆଁଳିଆ ଅଛନ୍ତି ଦିଟା ହଁ ଦୁଆ ଅଛି କି ଏଇନା ସେରେ ପରେ କ୍ଷୀର ହଉଛି ପିଇବାକୁ ଲୋକ ନାହାଁନ୍ତି। ମତେ ଟିକେ କ୍ଷୀର ପିଇନେ ଥଣ୍ଡା ଆସିବା ଯେ ମତେ ଟିକେ କମ୍ଫ ଯାକେ ମୁଁ କ୍ଷୀର ପିଏନି। ଏ ଦିଇ ଜଣ ପିଅନ୍ତିି ଆଉ ବାପ ପୁଅ ଆଉ ନା ନା ଆମ କ୍ଷୀର ନାଇଁ ନାଇଁ ମୁଁ ଗାଁରେ ଝିଅ ଦେଇଛି ଯା ସେଇଠି ନାତି ନାତୁଣୀ ପାଇଁ ଦିଏ ଆଉ ବାପ ପୁଅ ପିଅନ୍ତି।
ହଁ ହଁ
ନା।
ତମ ଦେହରେ କାଳେ ଭିଟାମିନ ପଶି ଓହୋ କଫ ଯୋଗୁ ଡଗର ଆଉ ଡା ଡାକ୍ତର ମନା କରିଚନ୍ତି। ଓହୋ। ଓହୋ ଆଉ ତମ ବାପ ଘରକୁ ଯାଇଚ ନା ନାଇଁ?
ବାପ ଘର ଝିଅ ହର ବାହାଘର ଏ ଅସୁବିଧା ନେଇକି ବାପଘର ତ ମୁଁ ଆଉ ଯାଇପାରିନି ଆଉ ଯାଇଥିନି ତେରସ୍ତା ଯାଇ ଥିନି ଦଦା ଘରକୁ ବାପଘର ତ ନୁହେଁ ଦାଦାହରକୁ।
ହୁଁ ହୁଁ।
ହୁଁ ବାପା ତ ଚାଲି ଯାଇଚନ୍ତି ଆଉ। ଭାଇ ଭାଉଜ।
ଉହୁଁ ଅଁହଁ।
ମାଙ୍କ ତାରିଣୀ ପାଖକୁ ଯାଇଥିନି ତାରିଣୀ ପୀଠକୁ ଯାଇଥିନି ମାଙ୍କ ପାଖକୁ ଦର୍ଶନ କରି।
ହୁଁ।
ଆଉ ସେଇଠୁ ବୁଲିକି ଦାଦା ହର ପଟେ ହେଇକି ଆସିନି ଆଉ। ଗଲା ବର୍ଷ ଯାଇଥିନି ଏ ବର୍ଷ ଆଉ ଯାଇନି।
ଉହୁଁ ଆଉ ତାରିଣୀଙ୍କ ନଡିଆ କୋରା ଖାଇଚ ନା ନାଇଁ?
ଅ ଯିଏ ଖାଇଛି ସିଏ ବ ଜାଣିଛି ହିଁ ହିଁ ତାର ମଜା।
କୋରା ନଡିଆ ଯୋଉ ବିକ୍ରି ହୁଏ ମ।
ହଁ ହଁ।
ହଁ। ଆଉ ନଡିଆ ତେଲ ବି ବିକ୍ରି ହୁଏ ରନ୍ଧା ନଡିଆ ତେଲ ହଁ। ତମେ ସବୁଆଡେ ବୁଲୁଚ ଦେଖିଲା ବେଳକୁ ଭୋଗ ନାହିଁ କି କିଛି ନାହିଁ।
ହଁ ହଁ ହଁ। ଆଁ ଆଁ।
ଆଉ ଆଉ ତମ ପୁଅ ବାହାଘର କେବେ କରିବ।
ପୁଅ ବାହାଘର ଚେଷ୍ଟା ଚାଲିଛି ଦେଖିବା ଦି ତିନି ଜାଗାରୁ ପ୍ରସ୍ତାବ ଆସିଲାଣି ଦେଖିବା ଆଉ। କଉଟା ସେ ଦେଖିକି ଘର୍ କରିବା ଆଉ ଗୋଟେ ବୋଲି ବୋହୁ କରିମି ଦେଖିକି ଟିକେ ବାଗସାଗର କରିବା ଆଉ।
ହଁ ସୁନ୍ଦରୀ ବୋହୁଟେ କରିବା ଆଉ। କରିବ
ହୁଁ।
ଅ ହୋଉ ପୁଅ ଏବେ କଣ କରୁଚନ୍ତି।
ପୁଅ ଜବ କରୁଚି।
ଓହୋ ଘରକୁ ଆସୁଚନ୍ତି ନା ନାଇଁ।
ହଁ ଆସିଚି ତିନି ଚାରି ଦିନି ହେଲା।
ହଁ।
ହଁ ତା ପାଇଁ ତ ରୋଷେଇ ବେଶୀ ଏଟା ଖାଇବନି ସେଟା ଖାଇ ବନି ଏଟା ବାରୁଚି ସେଟା ବାରୁଚି। ଏଇଟା ଏମିତି ହେଇଛି ସେଟା ବାହାର ଖାଦ୍ୟ ଯିଏ ଖାଇଲାଣି ଘରୋଇ ଖାଦ୍ୟ ତାକୁ ଟିକେ ରୁଚକର ନୁ। ଏଟା ଏମିତି କର ସେଟା ସେମିତି କର।
ଆ ହୋଟେଲରେ ଖାଉଚନ୍ତି ଆଉ ତାଙ୍କୁ ଟିକେ ଏରା ଭଲ ଲାଗୁନି ଆଉ।
ହଁ ଘରୋଇ ଖାଦ୍ୟ ବେଶୀ ତେଲ ମସଲା ଘରୋଇ ଖାଦ୍ୟରେ ତେଲ ମସଲା ମୁଁ ଦିଏନି।
ହଁ।
ଏ ଗ୍ୟାସ୍ ଫ୳୲ସ ଯୋଗୁ ସେଇରା ଟିକେ ସେ ବାରଣ ଚାରଣ କରେ ଆଉ ତା ପାଇଁ ଟିକେ ଅଲଗା ହୁଏ ଆଉ।
ହୁଁ ହୁଁ ଆ ହଉ ଆଉ ଆସିଚନ୍ତି ଯେହେତୁ ଟିକେ କରିକି ଦେବାକୁ ପଡିବ ଆଉ।
ହଁ ନହନ୍ତା ନହବ ଆଉ କଣ କରିବା।
ହୁଁ।
ନ ଖାଇନେ ମା ମନ ବୁ
ନା ତ।
ହୁଁ ଛୁଆ ପିଲା ବି ଛୁଆମାନେ ଯଦି ଖାଇବେ ତାଙ୍କ ଟିକେ ଖାଇନେ ଶାନ୍ତିରେ ତମ ମନ ଟିକେ ଭଲ ଲାଗିବ।
ହଁ।
ଆଉ ସିଏ ଅଶାନ୍ତି ହେନେ ତ ସବୁ ସଇଲା ଆଉ।
ହଁ। ଆଉ ସେ ଖାଇଲେ ସିନା ତମେ କଣ ଗୋଟେ ଭଲ ଲାଗିବ କଣ ଗୋଟେ ରୋଷେଇ କଲ ହଁ ଜଣେ ଖୁସିରେ ଖାଇଲା। ତମକୁ ଟିକେ ଭଲ ଲାଗିବ।
କେତେ ଖୁସି ନାଗିବ କେତେ ଆନନ୍ଦ ନାଗ୍
ହଁ ଆଉ ରୋଷେଇ ବାସ କରି ର ଖିଥିବ ଦେଖିଲା ବେଳକୁ କଇବେ ଭଲ ଲାଗୁନି ମୁଁ ଖାଇବିନି। ଆଉ ସେଇଠୁ ଭଲା ମନ ଭଲ ଲାଗିବନି ଯାହା କଲି ଛୁଆଟି ଖାଇଲାନି। ଓ ମନ ଟି ଭଲ ଲାଗିବନି।
ହଁ।
ଆଉ ଚାଷ ବାସ କଲଣି ନା ନାଇଁ ତମର?
ଚାଷ ଏବେ ତଳି ପଡିଚି।
ହଁ ତଳି ପଡି ସାରିଲାଣି?
ହଁ ତଳି ପଡିସାଇଲାଣି ଦି ଦିନ ହେଲା ଟିକେ ଗାଈଗୋରୁ ତ ଏଇନା ଆଉ ଇଏ ଚରା ବୁଲା ଟିକେ କରିଚନ୍ତି ଗାଈ ଗଉଡ ନେଇନି ନେଇନି ନେନେ ଛାନେ ତାପରେ ଟିକେ ଛାଡ଼ାଯିବ ଆଉ ତାପରେ କରିବେ ଆ ରୋ ତଳି ପକେଇବା କୋଡ଼ିଏ ବା ପଚିଶ ଦିନେ ଯାଇକି ତଳି ରୁଆ ହବ ନା ଆଉ।
ଅ ହ।
ତଳି ପଡ଼ିବ ପଚିଶି ଦିନେ ଯାଇ ରୁଆହବ।
ହଉ ହଉ ହଉ ର ହଉ ତାହେଲେ ରହିବା ପଛେ କ କଥା ହବା ହୁଁ।
ହଉ।